ହ୍ୟାଲୋ।
ହ୍ୟାଲୋ।
ହାଲୋ ହଁ କଣ କରୁଚ?
ଏଠେ ବସିଚି ତମେ କଣ କରୁଛ?
ମୁଁ ବି ବସିଛି କଣ ଆଉ କରିବା ଖରା ବେଳେ କିଛି ତ କାମ ନାହିଁ ବସିଛି ଆଉ।
ଓହୋ ଖରା ହଉଛିି ତାହେଲେ ଜୋରେ?
ଖରା ହ ହଉଛି ସେମିତି ତମ ଆଡେ ମାନେ ଟିକେ କୋହଲା ପାଗ ଏବେ କରିଛି ସକାଳେ ଖରା ହୋଉଥିଲା।
ହୁଁ। ଆମର ଆମ ଏପଟେ ବି ଜୋର ଖରା ହୋଉଛି।
ହୁଁ ହୁଁ କୁହ?
ହଉ କଣ ଖାଇଥିଲ?
କେତେବେଳେ ସକାଳେ ସ ସକାଳେ ଆଜି ଖାଇଥିଲି ଇଟିଲି ତରକାରୀ ବୁଗୁନି।
ୱଓ।
ବାହାରୁ କିଣା ହେଇଥିଲା।
ହେଲା ଆଉ।
ତମେ?
ମୁଁ ଖାଇଥିଲି ପରଟା ଆଉ ଆଳୁ ଭଜା।
ହୁଁ ହୁଁ ବଢିଆ କଥା ତାହେଲେ ଆଉ।
ହୁଁ।
ରୁଟି ଆଳୁ ଭଜା ଖାଇଲନି ଏତେ ତେଲ କାଇଁ ଖାଉଛ?
ନାଇଁ ସେ ରୁଟିରେ ଟିକେ ଖାଲି ଘିଅ ମଳା ହେଇଥିଲା।
ଓ କାଲିର ରୁଟି ବଳିଥିଲା ବୋଧେ?
ନାମ ଆଜିର ବୁଝିଲ କଣ?
ଓହୋ
ହୁଁ।
କୁହ।?
ଆଉ ଆମର ଆଜି ଖରାବେଳ ଏକଇଟମ୍ କଣ?
ଆମର ଆଜି ଖରା ବଳେ ଚିକେନ ବା।
ୱାଓ। ଆଉ ରଜ ଶେଷରେ ଚିକେନ।
ହଁ ତମର।
ଆମର ଆଜି ମଟନ।
ଆରେ ବା ହା ତମର ତାହେଲେ ଆଜି ମଟନ କରିବ।
ହଁପା।
ମଟନ୍ ତଅକାରୀ ନା ମଟନ୍ କଷା।
ମଟନ୍ ତରକାରୀ ମଟନ୍ କରି।
ହଁ ହୁଁ କୁହ। ହଉ
ଘରେ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ଆଉ ଚିକେନ କଷ ଟା କିଏ କରୁଛନ୍ତି ତମେ।
ନା ମୁଁ କରୁନି କି ଗୋଟେ ଭାଇଟି ଆସୁଛି ସେ କରିବ।
ହୁଁ ହୁଁ। ସେ ଭଲ ରୋଷେଇ କରନ୍ତି ତାହେଲେ।
ହଁ।
କୁହ। ହଁ ବା।
ଆଉ ଆଜି ବୁଲାବୁଲି କରନାହିଁ।
ନା କୁଆଡେ ବୁଲାବୁଲି ନାହିଁ। କୁହ। ହ୍ୟାଲୋ।
ରଜରେ କୁଆଡେ ଯାଇଥିଲେ ବୁଲିବା ପାଇଁ?
ନା ପୁଆଡେ ଯାଇନୁ ଖାଲି ଫିଲ୍ମ ଗୋଟେ ଦେଖିଲୁ ଆଉ ପୁଆଡି ଯିବୁ। ଫିଲ୍ମ ଗୋଟେ ଦେଖିକି ଆସିଲି ଆଉ।
ହୁଁ ହ ହ୍ୟାଲୋ।
ହୁଁ ତମେ କୁଆଡେ ବୁଲିଲ ତମେ କଣ ବିଚ ଯାଇଥିଲ ବା ଶୁଣିଲି।
ହଁ ବା।
ବିଚରେ ତାହେଲେ ବୁଲିଲ।
ହୁଁ ସନ୍ଧ୍ୟା ଟାଇମ ଯାଇଥିଲି ବୁଲିବା ପାଇଁ ଆଉ।
ହୁଁ ହୁଁ ଭଲ ଲାଗିଲା ତାହେଲେ ବଢିଆ ପବନ ତାହେଲେ ସେଠି ହଉଥିବ।
ହଁ।
କୋଣାର କଣ ବିଚ ଯାଇଥିଲ ନା ମନ୍ଦିର ଯାଇଥିଲ?
ମନ୍ଦିର ଉଇଠି ବିଚ୍ ବି ଯାଇଥିଲୁ।
ହଁ ମନ୍ଦିର ତାହେଲେ ଭିଡ ଥିଲା ନା ଏତେ ଭିଡ ନଥିଲା।
ନାଁ ଏତେ ଭିଡ଼ ନଥିଲା।
କଣ କେମିତି ଏକ୍ସପିରିଏନ୍ସ ରହିଲା ଟିକେ କୁହ ଶୁଣିବା।
ନାଇ ତମେ କେବେ ଯାଇନ କି।
ତମେ ତମ ଏକ୍ପିରେନ୍ସ କହୁନ।
ହଁ ବହୁତ ବଢିଆ ଥିଲା।
ଆରେ କେମିତି ଗଲ କେତେବେଳେ ଗଲ କଣ ବୁଲିଲ କଣ ଦେଖିଲ ସେଗୁଡା କହୁନ।
ଓ ହୋ ସେ ଏଟା ପଚାରୁଛ କି। ହଁ ସେଟା ଆମେ ସକାଳୁ ଗଲୁ ଦଶଟାରେ
ହଁ
ତାପରେ ଉ ସେଠି ମନ୍ଦରକୁ ଫାଷ୍ଟ ଗଲୁ
ହଁ
ମନ୍ଦିରରେ ଦି ଘଣ୍ଟା ଭଳିଆ ରହିଲୁ ଫଟୋ ଫଟ ଉଠା ଉଠି କଲୁ ତାପରେ ସେଠି ଯୋଉ ଯୋଉ ମନ୍ଦିର ବି ଅଛି ଯୋଉ ନବଗ୍ରହ ମନ୍ଦିର ନା କି?
ହଁ ହଁ।
ହଁ ସେଠିକି ବି ଗଲୁ ସେଠି ବି ଦର୍ଶନ କଲୁ। ତାପରେ ସେଠି କିଛି ସମୟ ବୁଲାବୁଲି କରି ଆଉ ଗୋଟେ ଯୋଉ ମି ଉଜିଅମ ବି ହେଇଚି ସେ ପାଖରେ।
କୋଉଠି କହିଲ?
ହଁ ହଁ ସେ ଯୋଉ ହଁ ହଁ ଦେଖିଲି। ଏ ଯୋଉ ଟିକେଟ କାଟିକି ଯିବ ଭିତରକୁ ହଁ ହୁଁ।
ପରେ ସେ ଯୋଉ କୋଣାର୍କର ପୁରା ହିଷ୍ଟରିକାଲ ମାନେ ଇଏ ଗୋଟେ ଷ୍ଟୋରି ଗୁଡା ସେଟା ସବୁ ଦେଖିବାର ଅଛି। ହେଲା। ସେଠି ଦେଖିଲୁ ସେଠୁ ହେଇଗଲା ଗୋଟେ ଦିଟା ପରେ ହେଇଗଲା।
ଆଚ୍ଛା।
ହଁ ତାପରେ ଆମେ ଲଞ୍ଚ କରି ସି ବିଚ ପାଖେ ଲଞ୍ଚ କରି ତାପରେ କିନ୍ତୁ ପାଗ ଟିକେ ଭଲ ଥିଲା ମାନେ ମେଘୁଆ ମେଘୁଆ ପାଗ। ତ ବିଚରେ ବୁଲାବୁଲି କଲୁ ତା ପରେ ଘରକୁ ରିଟର୍ଣ୍ଣ କଲୁ ଆଉ।
ଯାହା ହଉ ଆଉ ବିଚ୍ ପୁଣି କେତେବେଳେ ଗଲ?
ହଁ ବିଚ ରେ ଘଣ୍ଟେ ଦେଢ ଘଣ୍ଟା ପରେ।
ବିଚରେ ତ ଖରାପ ପଡୁଥିବ ଜୋରେ ଭଲଲାଗୁନଥବ ଏତେ। ଓହୋ ପବନ ହଉଥିଲା।
ହୁଁ ପୁରା ମେଘ ପାଗଥିଲା।
ହୁଁ ହୁଁ।
ହୁଁ।
ବଢିଆ କଥା ତାହେଲେ ଆଉ।
ହୁଁ ତାପରେ ଆସିଲା ବେଳକୁ ହଁ ସେଇଟା ଯାଇଚୁପା ସେଠି କହିଲେନି କି ସେଇଟା ଯାଇଥିଲୁ।
ସକାଳେ ଜାଆନ୍ତି ବା ଭୋରୁ?
ନାଁ ତ। ଯେତେବେଳେ ଗଲେ ହବ ପହଡ ପଡି ଯାଇଥିଲା।
ଆ ତାଲେ ଆସିଲା ବେଳେ କୁଆଡେ ଗଲ?
ଆସିଲା ବେଳେ ଯୋଉ ମଙ୍ଗଳା ମନ୍ଦିରକୁ ଦର୍ଶନ କରିକି ଆସିଲୁ।
ଓହୋ।
ହୁଁ।
ଆଉ କଣ ଖାଇଲେ ସେଠି କୋଣାର୍କରେ?
ମୁଁ ଆସି ଲସି ପିଲୁ ଆଉ ଖାଇଲୁ ଜଉ ଭାତ ଆଉ ଡାଲି ମାଛ କଙ୍କଡା ତରକାରୀ ଚିଙ୍ଗୁଡି ତରକାରୀ
ଠିକେ
ପୁର ସି ଫୁଡ ଆଇଟମ୍ ସବୁ ଆଉ।
ଯାହା ହଉ ଟେଷ୍ଟି ଥାଏ ସି ଫୂଡ଼ ଆଇଟମ୍ ସେଠି ବହୁତ ବଢିଆ ଥାଏ ପା।
ହଁ ହଁ
ସେଠି ତାଠୁ ଅଧିକା ପୁରୀରେ ଭଲ ସେଠା ତ ପୁରା ରିଅଲ ଛାଣିକି ଦିଏ।
ହଁ।
ତାଲେ କଣାର୍କ ବୁଲି ଦେଇ ଆସିଲ?
ହୁଁ।
ମୁଁ ତାହେଲେ ଭାବୁଛି ରବିବାର ଆଡ଼କୁ ଯାଇ ବୁଲି ଦେଇକି ଆସିବି ଆଉ।
ଆଛା ଠିକ୍ ଅଛି ଖରା ହଉଛିନା ବର୍ଷାରେ ବୁଲିବା ପାଇଁ ମସ୍ତ ଲାଗିବ।
ହଁ।
ହୁଁ।
ଆଉ?
ହୁଁ। ଆଉ ତମେ ବୁଲାବୁଲି କରିବା ପାଇଁ ଯାଇନ?
ମୁଁବା ଫିଲ୍ମ ଦେଖିବାକୁ ଯାଇଥିଲି ଆଉ କୁଆଡ଼େ ଯାଇନି ଯାହା ଯାଇଥିଲି ବୁଲିକି ଆସିଲେ।
ଓହୋ।
ଉଁ ହୁଁ।
ଜାହାନିଆ ମାନେ ତମ ଘର ପାଖାପାଖି?
ହଁ ଦଶ କିଲୋମିଟର୍ ଭଳିଆ।
ସେଠି କଣ ମାନେ କିଛି ଅଛି ଏମତି ପ୍ଲେସ୍ ଫ୍ଲେସ୍ ବୁଲିବା ପାଇଁନା ଖାଲି ବିଚ୍ ଖାଲି?
ହୁଁ ହୁଁ।
ସେଠି କିଛି ପ୍ଲେସ୍ ଅଛି? ନା ବିଚ୍ ତ ବାକି ବୁଲାବୁଲି କରିବା ମନ୍ଦିର ଫନ୍ଦିରକି ଆଉ କିଛି?
ମନ୍ଦିର ଫନ୍ଦିର କିଛି ନାହିଁ। କେବଳ ବିଚ୍ ଅଛି ଆଉ ଆଉ କଣ ଅଛି ସେଠି ଭିତରକୁ ଆଉ ଆଠ ଦଶ କିଲୋମିଟର୍ ଗଲେ ଗଙ୍ଗାଘାଟି ଦେବୀ ଅଛି ବୋଟିଙ୍ଗ୍ ଫଟିଙ୍ଗ୍ ବଢ଼ିଆ ଅଛି।
ହଁ ଆଉ ଗୋଟେ ମୁଁ ଶୁଣିବାକୁ ପାଇଥିଲି ଯୋଉ ବିୀର୍ଜାହାନିଆ ଅଛି ମନ୍ଦିରବା?
ହଁ ସେଇଟା ଛୋଟିଆଟେ ସେଠି କଣ ମନ୍ଦିର ପଶି ସରିଯିବ।
ଓହୋ ହୋ ହଁ ଏଇ ଯୋଉ ଆଙ୍କ ଏମାନଙ୍କର
ସେଠିତ କେବେ କାଇଁ ଯାଆନ୍ତିନି କାଇଁ ମୁଁ ଦେଖିନି।
ଏଇଯେ ମସ୍ଜିଦ ସେଟା ବୋଧେ?
ହଁ ନାସେ ଦି ଜଣଙ୍କ ହିନ୍ଦୁବି ଅଛନ୍ତି ମୁସଲମାନ୍ ବି ଅଛନ୍ତି ଦିଟା ମନ୍ଦିର ସେଠି।
ଓହୋ ଆଉ ଗୋଟେ ଚୋ ଛୋଟ ସାଇ ମନ୍ଦିରତ ମୁଁ ଶୁଣିବାକୁ ପାଇଥିଲି?
ନାମୁଁ ଦେଖିନି ଗାଁରେ ଥିବ ଯଦି ଥିବ।
ନାଇଁ ସେପାଖରେ ଅଛି।
ହୁ ହୁ।
ହୁଁ। ଆଉ ହେଟି କୋଉଠି ଅଛି ଗଙ୍ଗା ଦେବୀ ଅଛି?
ହଁ ଗଙ୍ଗା ଦେବୀ ସେଠୁ ଆଠ ଦଶ କିଲୋମିଟର୍ ଦୂର ହବ।
ଓହୋ ଯାହାନିଆଠାରୁ ବାକି ସେପ୍ଲେସଟା ଭଲ ଜାଗା?
ହଁ ଭଲ ଜାଗା।
ହୁଁ ହୁଁ ସେଠି କେତଥର ବୁଲିବା ପାଇଁ ଯାଇଚ?
ସେଠି ଥରେ ଦିଥର ଯାଇଚି ଆଉ।
ଓହୋ। ହୁଁ। ଆଉ ତମ ଆଡ଼େତ ଭଲ ଭଲ
ହଁ କୁହ?
ହୁଁ।
ଆଉ?
ହାଲୋ।
ହୁଁ।
କହୁନ?
ମୁଁ କହିଲିକି ଆଜି ଆଉ କିଛି କି ବୁଲାବୁଲି ତମର ଆଜି ନାହିଁ ବାସ୍ ଖାଲି ଘରେ ଖାଇବ ଶୋଇବ?
ହୁଁ।
ହୁଁ।
ହାଲୋ। କୋହୁନୁ।
ଆଉ
ଆଉ?
ଆଉ କଣ?
ପଢାପଢି କଣ କୁହ କେମତି କଣ ଚାଲିଚି?
ପଢାପଢି ଆଜି ତ ରଜ କାଲି ସରିଲା ରଜ।
ତ କୋହୁନ। ସେ
ନୋବେଲଟା ପଢୁଚି ବା ଯୋଉ ଯାଜ୍ଞାସେନି।
ଓହୋ କେତେ ପେଜ ପଢି ସାରିଲଣି? ହ
ହଁ ଅଢେଇଶ ପରିକା ଅଧାଅଧି
ଯାହୋଉ ଟୋଟାଲ କେତେ ପେଜ କି?
ସାତଶ। ହଁ
ସରିଯିବ ତାହାଲେ।
ହଁ ଏତ ରଜ ଥିଲା ଆଉ ପଢିନି ଆଉ ସେଥିପାଇଁ ଆଉ। ନହଲେ ସରିଯାଇଥାନ୍ତା ହୁଁ।
ଉଁହୁଁ।
ହୋଉ ତମକୁ ନୋବେଲ ପଢିବାକୁ ଭଲ ଲାଗେ ନା ନାହିଁ?
ନା ନା ମୁଁ ପଢାପଢି କରେନି। ହୋଉ ଏବେ ତ ଟାଇମ ହେଇଯାଇଚି ମୁଁ ରଖୁଛି ହଁ ହଁ।
ହୋଉ।
ବେ